ନମସ୍କାର।
ହଁ ଭାଇ କୁହନ୍ତୁ?
ଜ୍ଞା କେମିତି ଅଛନ୍ତି?
ଆପଣଙ୍କ?
ହାଲୋ।
ହଁ ଭାଇ କୁହନ୍ତୁ?
ମୁଁ ଵା ସେମିତି ବଢିଆ।
ନାଁ ଆଁ ଚାଲିଛି କଣ ଏବେ ସବୁ?
ଏ କିଛି ନାହିଁ ଏଇଠି ବସିଥିଲି ବସି ଗେମ୍ ଖେଳିଥିଲି। ଆଉ ଟୁର୍ଣ୍ଣାମେଣ୍ଟ ଥିଲା ଦି ତିନି ଟା ଟୁଣାମେଣ୍ଟ ଖେଲି ପଇସା ଇନକମ ବି ହେଲା। କିଛି ଭଲ ପଇସା ବାହାରିଲା ଦେଢଶହ ଟଙ୍କା ଭଳିଆ ଆଜି ବାହାରିଗଲା। ବସିକି ଘରେ ବସି ଦେଢଶହ ଟଙ୍କା ବାହାରିଲା ମାନ ପକେଟ ମନି ଭଳିଆ ବାହାରିଲା ଆଜି ଆଉ।
ଓହୋ।
ଆଉ ଆପଣ କଣ କରନ୍ତି?
ଭଲ ସାଇଡ୍ ଇନକମ୍।
ହୁଁ ହୁଁ ହୁଁ ନିଶ୍ଚିତ।
ହଁ ହଁ। ସାଇଡ ଇକମ୍
ଆପଣ କଣ କର ହଁ ହଁ ଆ ଆପଣ ଏବେ କଣ କରୁଛନ୍ତି?
ନା ମୁଁ କିଛି ନାହିଁ ଏବେ ଟିକେ ଘରେ ବସିଛି ବାପାଙ୍କ ବିଜିନେସ୍ ଟିକେ ମୁଣ୍ଡ ପୁରାଉଛି ଆଉ।
ହଁ ପଢାପଢି ସଇଲାଣି?
ନା ନା ପ୍ଲସ୍ ଟୁ ଏଇ ସଇଲା ପଢାପଢ଼ୀ କୋଉଠି ସଇଲା ଆଗକୁ କିଛିଟା ପଡିବା।
ମୋର ବି ସେ ପ୍ଲସ ଟୁ ସଇଲା।
ହ ତ ଭଲ ଆଉ କଣ କରୁଥିଲେ?
ଶୋଇଲା ପ୍ଲସ୍ ଥ୍ରୀ ଏ ପ୍ଲସ ସୁଵିଲାନି।
ମାନେ କଣ ପଢୁଥିଲେ?
କଣ କହିଲେ ମତେ ଟିକେ ସୁବି ମୁଁ
ବ ମୁଁ କହିଲି ଷ୍ଟ୍ରିମି କଣ ନେଇଥିଲେ ପ୍ଲସ ଟୁ ରେ।
ଭୋକେସେନାଲ ସାଇନ୍ସ।
ଓ ଭୋକେସେନାଲ ଏଇ ଜବ ପଶୁ ଉପରେ ନା କି। ଡକ୍ଟର। ହୁଁ ହୁଁ ହୁଁ ହୁଁ ହୁଁ।
ପ୍ଲସ ଟୁ ସରିଲା ପ୍ଲସ୍ ଟ୍ରୀ ଆଡମିଶନ କରିବି କାହିଁକି ନା ମଁ ଅ ସାଙ୍ଗମାନେ ମାନେ ସେମାନେ ଇ ଗୋଟେ ଗୋଟେ ବର୍ଷ ପାଇଁ ଡ୍ରପ୍ ଆଉଟ୍ ନେଲେ
ହେଲା କି। ମୁଁ ବି ଭାବୁଛି ତାଙ୍କ ମାନେ ତାଙ୍କ ଯୋଗୁଁ ମୁଁ ବି ଗୋଟେ ବର୍ଷେ ଡ୍ରପ ଆଉଟ୍ ନେବି। ମୁଁ ଏ ବି ଭାବୁଛି କି ମାନେ ନେଲି। ଡେଲି ଯେହେତୁ ମାନେ ତିନି ଜଣ ଯାଉଥିଲୁ ନା।
ସାଙ୍ଗ ମାନଙ୍କ ପାଇଁ ଇଏ କରିଦେଲ ଆଉ।
ଭାଇଚାରା ବନେଇକି ରଖିବାର ଅଛି। ଭାଇଚାରା ଟା ରହୁ ସେଠି କରିଚି। କାହିଁକି ନା ଆମେ ତିନି ଜଣ ପ୍ଲସ ଟୁ ରେ ମାନେ ଏକା ସାଙ୍ଗରେ ଯାଉନା କଲେଜ ଯଦି ମୁଁ ଏ ବର୍ଷ ଆଡିମିସନ। ଆଡିମିସନ କରିଦେବି ସେମାନେ ମୁଁ ମାନେ ମୁଁ ସିନିୟର ହେଇଯିବି ସେମାନେ ମୋ ଠାରୁ ମାନେ ଗୋଟେ ବର୍ଷ ଇଏ ହେଇଯିବେ ମାନେ ମୋ ସାଙ୍ଗ ହେଇକି। ଏଟା ଭଲ ଲାଗିବ କ। ସେଇ ଯୋଗୁ ଗୋଟେ ବର୍ଷ ଡ୍ରପ୍ ଆଉଟ ନବା କଥା।
ଓହୋ।
ଆ ଆପଣ ଫିଟନେସ୍, ଫିଟନେସ୍ ମାନେ କିଛି କରୁଛନ୍ତି କି।
ହଁ ମୁ ଜିମ୍ ଜଏନ୍ ଟିକେ କରିଛି ଛଅ ମାସ ହବ ଆଉ।
ଆଉ ସପ୍ଲିମେଣ୍ଟ।
ସପ୍ଲିମେଣ୍ଟ କିଛି ନାହିଁ ଏମିତି ନଉଛି କ୍ରେଟିଂ ମଝିରେ ମଝିରେ।
ମୁୁଁ ବି ବର୍ଷା ଦିନ ଆଇଲାଣି ପ୍ରି ଇୟର କଡ଼ ନଉ ନାହାନ୍ତି
ଇୟର କଡ ଟିକେ ଆଣିବା ଆଉ
ବର୍ଷା ଦିନ ଆଇଲାଣି ନା କାହିନା ମାନେ ମୁଡ଼ ହବନି ମାରିବା ପାଇଁ ଫୋକସ ରହିବନି ଇୟର କଡ ରେ। ଆଉ ମସଲ ବ୍ଲେଜ ର ମସଲ ବ୍ଲେଜ ର ରାଥେସ୍କେ ଟା ନେଇଆସିବ ଭଲ ପଡୁଛି।
ଓ ଆଚ୍ଛା।
ଏ ଟ୍ରଷ୍ଟେଡ ଦପାନୀ ନା।
ଆପଣ ଖାଉଛନ୍ତି କି।
ହଁ ହଁ ମୁଁ ତ ଏବେ ରିସେଣ୍ଟ ଆଣିଛି ଗୋଟେ ଦିନି ହବ।
ଓ କେତେ କଣ ପ୍ରାଇଜ ପଇଲା ସେଟା।
ଏ ଫାଇଭି, ଟେନ ମାନେ ପାଞ୍ଚଶହ ଦଶ ଗ୍ରାମକୁୁ। କହିଲା ହଉଛି ସତରଶହ।
ହୁଁ ସତରଶହ।
ହଁ କାହିଁକନା ସେଟା ଅନଲାଇନ ରେ ଦେଖଉଥିଲା ନା ଏକୋଇଶହ ଚାଳିଶ ଭଳିଆ ଏକୋଇଶହ ଅଣଚାଳିଶ ଭଳିଆ ଦେଖଉଥିଲା।
ଆପଣ କୋଉଠୁ ଆଣିଲେ କି ଯାଇକି।
ଜାରିଟା ହଉଛି ପ୍ରୋଟିନ ଭଲଟି ଜାଣିଛନ୍ତି।
ନାଇଁ ଦେଖିନି ଦେଖିବା ଯିବା କେତେବେଳେ ଆଉ।
ପ୍ରୋଟିନି ଭଲଟ ସେଇଠି ଭଲ ଡିସକାଉଣ୍ଟ ଦଉଛନ୍ତି ତାଙ୍କ ନାଁ ହେଲା କୁଲଦୀପ ଜେନା। ମାନେ ଭଲଡିସ୍କାଉଣ୍ଟ ଦଉଛନ୍ତି ସେ। ଭଲ ପ୍ରାଇଜି ବି ସବୁ ଦେଲେ ମୁଁ ସେଠୁ ପ୍ରି ଇୟର କଡ ଗୋଟେ ଆଇଲି। ଆଉ କ୍ରିୟାଟିଭ ବି ଗୋଟେ ଆଇଲି ତିନିଶ କୋଡିଏ ଗ୍ରାମ ର ଆଠଶହ ଟଙ୍କା ପାଇଲା ମତେ। ପ୍ରୋଟିନ ବି ଗୋଟେ ଆଇଲି।
କଣ ଆଣିଚ?
ବାକି ମତେ ଟିକେ ଚକ୍ ଫକ୍ ସେଠି ମିଳିଲାନି ଚକ୍ ଫକ୍ ଆଣିଥାନ୍ତି।
ଚକ୍
ହୁଁ ଏ ତମେ ଯଦି ବହୁତ ଜଲ୍ଦି ନେଇ ଆସିବା ପାଇଁ ନା ହଉଛି ପ୍ରୋଟିନ ପ୍ରାଇସ୍ ଗୁରା ସବୁ ବଢିଗଲାଣି।
ବୋଧେ ବଢି ଯାଇଥିବ।
ହଁ ଆପଣ ବଢିଯାଇଛି କେତେ କଣ ବଢିଥିଲା କି?
ହଜାର ଖଣ୍ଡେ ବଢିଯାଇଛିି ବି ଏପଟେ। ମୁଁ ଏବେ ଆଣିଲି ନା ହଜାରେ ଖଣ୍ଡେ ବଢିଯାଇଛି। କହିଲି ଆପଣଙ୍କ ଯଦି ଯେନ୍ତି କୋଉ କମ୍ପାନୀ ଦୋକାନ ଥିବ କି ଭଲ ଦୋକାନ ପ୍ରାଇସ୍ ବଢି ନଥ ସେମାନେ ସେଇଠୁ ନେଇଆସିବ କାହିଁକି ନା ପ୍ରାଇସ ବଢିଗଲାଣି ସବୁଆଡେ ନା।
ହଁ ଦେଖିବା ଖାଇବା ଗୋଟେ ଟ୍ରାଏ କରିବା ଦେଖିବା ପ୍ରୋଟିନ୍ ନାଇଁ ମୁଁ ନୁ ପ୍ରୋଟିନ ହଁ ମୁଁ ଫାଷ୍ଟ ଯେତେବେଳେ ଜିମ୍ ଯାଉଥିଲି ଦି ମାସ ପରେ ମୁଁ ଗୋଟେ ଗୋଲଡ ଓୋଲ୍ଡ ୱେ
ହଁ ସେଇଟା କୋଉ ମାନେ କୋଉ କମ୍ପାନୀ ର ମସଲ ଟେକ ର?
ମସ ମସଲ ବ୍ଲେଜ ସେଇଟା ବିଗ ମସଲ ଥିଲା।
ପ୍ଲେଜ
ନାଇଁ ବିଗ୍ ମସଲ ବିଗ୍ ମସଲ। ହଁ ମସଲ ରେଟ ଟିକେ ହାଇ ରହିବ ଭଲ ଟ୍ରଷ୍ଟ ଆପ ଟେଷ୍ଟଟେଡ଼ କମ୍ପାନୀ ଟା ନା।
ହୁଁ ମସଲ ରେଟ ତ ପୁରା ଇଣ୍ଡିଆରେ ପୁରା ମାନେ ଇଣ୍ଡିଆରେ ତ ନୁହଁ ବହୁତ ମାନେ ୱାଲଡ ରେ ଛାଇଛି ମସଲ ବ୍ଲେଜ ଆଉ।
ହଁ ସେ ଯେତେ ଯାହା ହେଲେ ବି ରହୁଛି ପ୍ରାଇଜ ହାଇ ଆଉ। ତ ପଇସା ପତ୍ର ଟିକେ ସଟ ହେଲାଠୁ ଆଣିହଉନି ଆଉ।
ଯାହାବି ହେଲେ ପ୍ରାଇଜ ଅଧିକା ରହିବ ଆଉ ଗୋଟେ ବି କଥା ଜିମ ର କୌଣସି ଇକୁମେଣ୍ଟ ହଉ କି କୌଣସି ଜିନିଷ ଜିମ ର ସବୁ ତାର ପ୍ରାଇସ୍ ହାଇ କେବେ ପ୍ରା ପ୍ରାଇସ୍ ଲୋ ରହିବନି।
ଆଚ୍ଛା ଆଚ୍ଛା।
କାହିଁକି ନା ଟୋଟାଲ ମାନେ ହେଲଥ ଉପରେ ଯୋଉଠି କଥା ଆସୁଛି ମାନେ ଯାହା ବି ହେଲେ ପ୍ରାଇସ ହାଇ ରହିବ।
ଆପଣ ଖାଉଚ ଆପଣ ଖାଉ ଖାଇଛନ୍ତି ନା ଏବେ ଫାଷ୍ଟ ଖାଇବେ?
ମୁଁ ନୋଉଥିଲି କେତେ ଏ ଏ ଦେଢ ମାସ ତଳେ ଗୋଟେ ଆଣିଥିଲି ଗୋଟେ ଆଣିଥିଲି ଆଣିଥିଲି।
ଓ
ପ୍ରସ ଗୁପ ରେ ଥାଟି ଗ୍ରାମ ପ୍ରୋଟିନ ରହୁଥିଲା ଆଉ ଥ୍ରୀ ଗ୍ରାମ ର କ୍ରଏଟିନ ବି ରହୁଚି।
ମୁଁ ଯୋଉଟା ଖାଉ ଥିଲ ସେଟା ସେଟା ରହୁଥିଲା ଅ କେତେ ଟୋଣ୍ଟି ପର ଗ୍ରାମ ପ୍ରୋଟିନ ରହୁଥିଲା।
ହୁଁ ଆପଣଙ୍କ ବଡି ବିଟ କେତେ?
ବଡି ୱେଟ ଏବେ ଟିକେ କମି ଯାଇଛି ସେତେବେଳେ ସିକ୍ସିଏଇଟ ଥିଲା। ଏଇନି ସିକ୍ସିଟି ଫୋର ହେଇଯାଇଛି ହାଇଟ ପାଞ୍ଚ ଫ ପାଞ୍ଚ ଫୁଟ ଏମତି କେତେ କଣ ହବ ମୁ ମାପିନି ହାଇଟ୍ ଯାଇକି
ଫାଇଭ ଫାଇଭ ସିକ୍ସ
ହଁ ସେମିତି କଣ ଆଇବ ବୋଧେ ହବ ନା କଣ।
ହଁ ତାହେଲେ ଚଳିବ ତମକୁ ସେବେ କେତେ ତମକୁ ପାଖାପାଖି ସିକ୍ସଟ ଏଠାରୁ ସିକ୍ସ ଏଠାରୁ ସେଭେଣ୍ଟି କେଜି ଭିତରେ ଆପଣଙ୍କୁ ବଡ଼ି ଉଏଟ ରଖିବ ଖିବାକୁ ପଡିବ
ଟଏ କରନ୍ତୁ ଆ ମୁଁ ମୁଁ ଭାବୁଛି ଏହାପରେ ଆପଣ ନେଇ ଆସନ୍ତୁ ଗୋଟେ ଏଇ ପିଆର ଗୋଟେ ନେଇ ଆସନ୍ତୁ ତାପରେ ଆଇସୋଲେଟ କଂଟିନୁୱେ କରିବେ। ଆଉ ଗଟେ କେ ମନେ ରଖେ ଆଇସୋଲେଟ୍ କିନ୍ତୁ ପ୍ରାଇସ ହାଇ ରହିବ ଆଇସୋଲେଟ ର।
ଆଇସୋଲେଟର ରେଟ୍ ଟିକେ ଅଧିକା ରୁହେ।
ହୁଁ ଦୁଇ କେଜି ଟା ପାଖାପାଖି ତମକୁ ଦଶ ହଜାର ପାଖାପାଖି ପଡିଯିବ।
ଆଇସୋଲେଟ କାଇହିଁ ଖାଇବା ଆମର ତ ହଲକା ହଲକା
ଆଇସୋଲେଟ କଣ କହିଲେ ବହୁତ୍ ମାନେ ପିୟୁରୀଫାଇ ହେଇକି ଆଉଚି।
ମୁଁ ଭାବୁଛି ମୁଁ ଭାବୁଛି କଣ କୁହନ୍ତୁ ନା ମୁଁ ନନ୍ୟାଚୁରାଲ ବଡି କରିବାକୁ ଚାହୁଁଛି ଟିକେ।
ଆରେ ପ୍ରୋଟିନ ଟା କୌଣସି ପ୍ରକାର ମାନେ ଷ୍ଟେୟର ଏଡ୍ ଭାବୁଛ ତମେ କି ପ୍ରୋଟିନ ଟା କୌଣସି ପ୍ରକାର ମାନେ ଇଏ କି ବଡିକି ଯୋଉଟ ମାନେ ଇଏ କ୍ଷତି ପହଞ୍ଚିବ। ପ୍ରୋଟିନ୍ ବି ଗୋଟେ ମାନେ ନ୍ୟଚୁରାଲ ଜିନିଷ। ସେଇଟା କଉଥି ତିଆରି କି ଏଟା୍ଷୀରରୁ ହିଁ ତିଆରି।
ଆମର ଯୋଉ ଛେନା ବନା ହ ଉନିକି କି ହଁ ଛେନା ଯୋଉ ବନା ହଉନିକି। ବନା ସରିଲା ପରେ ତା ଯୋଉ ପାଣି ଟା ରହୁଛି ସେ ପାଣି ଟ ମାନେ ସେ ପାଣିରେ ହଉଛି ବନା ହଉଛି। ସେଇ ଇଏଟା ପାଣ କିି ମାନେ ବହୁତ ମାନେ ହିଟ ରେ ଗରମ କରାହାଉଛି ସେଟା ମାନେ ଯୋଉ ତାର ସବୁ ମାନେ କିଛି ମଟେରି ପାଣିରେ ବି ରହୁଛି ପାଣି ନହ ସେ ଯୋଉ କଲର ଯୋ ଆସୁଛି ଗୋଟେ ହାଲକା ଲାଇଟ୍ ଗ୍ରୀନ୍ କଲର ଆସିୁଛି। ସେଇଟା ଆସୁଛି କେମିତି ତା ଭିତରେ କିଛି ଅଛି ବୋଲି ସେଇଟା ସବୁ ଆମେ ଗୋଟେ ପାଉଡର ଫର୍ମ ରେ ହଉଛି। ସେଠି ସେମିତି ବନା ହଉଛି ଆଉ କେମିତି ଗୋଟେ ବନା ହଉଛି ଆଉ। କିନ୍ତୁ ସେ ଜିନିଷ ଟା ଯୋଉ ୱ ଜିନିଷା ମଟେରିଲ ଟା ଏବେ ଆଉ ଇଣ୍ଡିଆରେ ମିଳୁନି ମିଳୁନି ମାନେ ବହୁତ କମ ମିଳୁଛି ସେଇ ଯୋଉୁ ପ୍ରାଇସ୍ ହେଇଯାଉଛି। ଜାଣିଲେକି। ଏଇଟା କିଛି ଖରାପ ଜିନିଷ ନୁହେ। ପ୍ରଟିନ ନ କିଛି ନାହିଁ ଯିଏ ଖାଇବାରୁ ପ୍ରଇଟେ ପ କରିପାରୁଥିବ। ମାନେ ଡେଲି ଖାଇବାରୁ ତାର ପ୍ରୋଟିନ ନେବା କିଛି ଦରକାର ପଡିବନି। ଆଉ ଯାହାର ମାନେ ଡାଇଜେଷ୍ଟ ରେ ମାନେ ଅସୁବିଧା ହଉଥିବ ସେ ଗୋଟେ। ପ୍ରୋଟିନ ନେଇଯିବ ମାନେ ଠିକ ଠାକ ହେଇଯିବ ତ ଗୋଟେ ଗୋଟେ ମିଲ୍ ପାଖାପାଖି ହେଇଯିବ ପ୍ରୋନ ଟା
ବୁଝିପାରିଲେ। ହାଲୋ। ଭାଇ ଆବାଜ ଆସୁଛି? ଆଉ ଆପଣ ଯଦି ଡରିବେ ଇଏ ପାଇଁ ଆ ଆପଣ ଯଦି ଭାବୁଚନ୍ତି ପ୍ରୋଟ ପ୍ରୋଟିନ ଟା ମାନେ ଗୋଟେ ଖରାପ ଜିନିଷ, ଡରିବେ ତା ଯୋଗୁଁ ପ୍ରୋଟିନ ନେବେନି
ଆଛା। ହଁ, ଭାଇ ଆପଣ କିଛିଟା କରନ୍ତୁ, ମୋ ଟିକେ କାମ ଅଛି, ମୁଁ ଆସିକି ଆପଣଙ୍କୁ କଲବ୍ୟାକ କରୁଚି।
ଓକେ ଠିକ୍ ଅଛି।
ଠିକ ଅଛି, ଧନ୍ୟବାଦ।